ହ୍ୟାଲୋ ନମସ୍କାର। ଜୟ ଜଗନ୍ନାଥ ଆମେ କଥା ହେଇଛେ ବୋଧେ ଆଗରୁ?
ଆଜ୍ଞା ଆଜ୍ଞା।
ହଁ ଠିକ୍ ଅଛି।
ଆପଣ ଭୁବନେଶ୍ୱର କହୁଥିଲେ ତ। ହଁ ହଁ ହଁ ହଁ। ମୁଁ ପୁରୀରେ କହୁଥିଲି ଯୋଉ ସବୁ ସିଦ୍ଧ ମହାବୀର।
ହଁ ହଁ ହଁ ଠିକ୍ ଅଛି ହଁ।
ଆପଣ କଣ କରୁଛନ୍ତି ଆଜ୍ଞା ଭଲ।
ହଁ ଏଇଟି ବସିଥିଲି ତ ଏବେ ଟିକେ ଫ୍ରି ଥାଏ ତ।
ଆଜ୍ଞା ଆଜ୍ଞା ଆପଣଙ୍କ ଦେହ ଭଲ ଅଛି?
ହଁ ହଁ ଦେହପା ଭଲ ଅଛି।
ଭୟଙ୍କର ଦେହ ଭଲ ଅଛି?
ହଁ ହଁ।
ସଙ୍ଗରେ ସମସ୍ତେ ଭଲ ଅଛନ୍ତି?
ସମସ୍ତେ ସବୁ ଭଲ ଅଛି।
ଆଜ୍ଞା।
ଆପଣ କଣ କଣ ଦିନ ଯାକ କଲେ କୁହନ୍ତୁ?
ଆଜ୍ଞା।
ମୁଁ ଆଜି ଦିନଟା କେମିତି କଣ ଗଲା କେମିତି କଣ ହେଲା?
ହଁ ଦିନଟା ଏତେ ଭଲ ଗଲାଣିି ଆଜି ଦିନଟା ପୁରା ବେକାର ଆଜି।
କଣ ପାଇଁ?
ଏଟ ଘରେ ଟିକେ ଆଜି ଗୋଟେ ପ୍ରୋବ୍ଲେମ ହେଇ ଗଲା। ଆଉ ଆଜି ଟିକେ ଦେହ ବି ଟିକେ ଖରାପ ଟିକେ ହେଇଗିଲା ପୁରା ଆଜି ତିନିଟା ଭିତ ଏଇ ସନ୍ଧ୍ୟାବେଳେ ଟିକେ ଭଲ ଲାଗିଲା ସେଥିପାଇଁ ଦି ତିନି ଜଣ କଲ କଲାଯେ ରିସିଭ କରୁଛି।
ଓହୋ ହୋ ଆପଣଙ୍କ କାହାକୁ କଲ୍ କରୁ ନାହାନ୍ତି?
ହଁ ମୁଁ ଦିଦି ଜଣ ଏବେ ତାଙ୍କୁ କଲ୍ କରିଥିଲି ଏବେ। ଆଉ ଯଦି ଆଉ ପାଞ୍ଚ ଜଣ ଚାରି ପାଞ୍ଚ ଜଣ କଲ କରିଥିଲା ମତେ।
ଓହୋ ମୋର ଆଉ ଗୋଟେ କଲ୍ ହେଲେ ୱାନ୍ ଏଇଟି ମିଣ୍ଟି କମ୍ପ୍ଲିଟ୍ ହେଇଯିବ ଯେ ମୁଁ ସନ୍ଧ୍ୟାବେଳ ଲାଗିଛି ଆଉ ମୋ ମୋର ଏକ୍ସଟ୍ରା ଆଉ ଦିଟା ଟାସ୍ ଆସିଲାଣି ମୋର ତିନି ଦିନ ହେଲା ରିମାଇଣ୍ଡର ଆଇଲାଣି ଯେ ଜଲିଦି ଆ ଆପଣ ଫୋନ ଟାସ୍କକୁ କମ୍ପ୍ଲିଟ କରନ୍ତୁ ମୋର ବହୁତ ଦିନ ହେଲାଣିିନା। ମାନେ ୱନ ଏଇଟି ମିନିଟ ହବାକୁ। ବଟ୍ ମତେ ସମୟ ହଉନି ସେବେଠୁ କଣ ମୁଁ ଲାଗିଚ ମୋର ସେବେଠୁ ହିଁ ସରୁନି କାରଣ ମୁଁ ମଝିରେ ଦିଦିନି ମାନେ ଗୋଟେ ଦିନର ପୂର୍ଣ୍ଣମୀ ଦିନ ଜମା ହିଁ ମୁଁ ଗୋଟେ କଲ୍ କରିନି। ଆଉ କାଲି ବି ଗୋଟେ ଦିନ କାଲି ବୋଧେ ଉଁ ଦିନରେ ନାହିଁ। ସନ୍ଧ୍ୟାବେଳେ ହିଁ ଗୋଟେ କଲ୍ କରିଥିଲି ଆଉ ଦିଇଟା କଲ୍ ରିସିଭ କରିଛି। ତ ସେତିକି ମୋ ଭୟ ସମୟ ହେଇନାହିଁ।
ଯେହେତୁ ହେଲା ପ-ପରିବାର ଲୋକ ହେଲା ଟିକେ
ନାଇ ପୂର୍ଣ୍ଣମୀ ଦିନ ଆମର ଘର ପାଖରେ ମନ୍ଦିରରେ କହୁଥିଲେ ନା ହଉଥ ହବ ବୋଲି ଦେବସ୍ନାନ ପୂର୍ଣ୍ଣମୀ ତ ସେ ଦିନ ଯାକ ଭୋର ଚା ଟାରୁ ରାତି ଗୋଟେ ବାଜିଗଲା କାମ ସରୁ ସରୁ ସବୁ ଶୋଇଲା ବେଳକୁ ମାନେ ବ ସିବାକୁ ସମୟ ନାହିଁ କଲ୍ ତ କରିକି କଥା ହେବା ବହୁତ ଦୂରରେ ଅଛି।
ଆଚ୍ଛା।
ଆଉ ଏଥର ଫୋନ୍ ଧରିବାକୁ ସମୟ ନାହିଁ ଫୋନରେ କଥା କା ସାଙ୍ଗରେ କଣ ହେଲେ
ହଁ ହଁ।
ଏମିତି ଏମତି ପଳେଇଲା ନହେଲେ ମୋର ହେଇ ସାରନ୍ତାଣି ଏ ଏଇଟା ହେଲା ଟ୍ୱେଣ୍ଟି ନାଇନ୍ କଲ୍ ଆଉ ଗୋଟେ କଲ୍ ହେଇଗଲେ ମୁଁ ଭାବୁଛି ନା ଆଉ ଅଧଘଣ୍ଟା ଭିତରେ ସାରି ଦେବି ଯଦି ଗୋଟେ ସରିବ କାମ।
କଲ କରୁ ନାହାନ୍ତି।
ଦିଦି ଜଣେ ଅଛନ୍ତି ମୋତେ ନମ୍ବରଟା ପ୍ରୋଭାଇଡ଼୍ କରିଦେବେ।
ନାଇଁ ନାଇଁ ପୂଜାରାଣୀ ରାଉତ ଲେଖା ହେଇଥିବ। ଆଉ ମେସେଜ କରି କଲ କରି ଦେବେ।
ହଁ ତା ବହୁତ ପିଲା ମାନେ ମୁଁ ଯାହା ସାଙ୍ଗେ ସବୁ କଥା ହଉଥିଲି। ମୋ ଟାଇମ୍ ମାନେ ଆଗରୁ ସେମାନେ ୱାନ୍ ଏଇଟ୍ ମିନିଟ୍ କମ୍ପିଲଟ ହେଇଗଲାଣି। ତ ମୁଁ ଏନା ଜଣେ ଦିଦିକୁ କହିଲ ନା ମୋର କମ୍ପ୍ଲିଟ ହେଇ ସାରିଲାନି ଆପଣଙ୍କ ସରିନି। ମୁଁ କହିଲି ନାଇଁ ସରିନି।
ହେଁ।
ଏ ସ୍ଲୋରେ ଚାଲଚ୍
ନାଇଁ ଆମର କାଲି ଓ ଅ ଆମେ ନିୟୁ ଜଏନ କରିଲୁ। ଏଇ କଥା ନା କାଲି ଆମର ଇଏ ହେଲା।
ଟ୍ୟାକ୍ସ କାଲି ଆଇଚି ଆପ
ହଁ କାଲି ଆଇଥିଲା ମୁଁ କାଲି ଟୋଟାଲ ମୁଁ କରିନି। ତୁମ ସାଡେ ଅସୁବିଧା ହେଇଗଲା ଟିକେ। ଆଉ ଦିନ ସାରା ଭଲ ଲାଗିଲାନି ଆଉ ଇଏ ଏବେ ଲା ଯା ଜଣଙ୍କୁ ଦି ଜଣ କଲ କରିଥିଲି। ଦିଦି ଜଣେ ହେବେ ଜଣେ ଭାଇ ଜଣେ ବି କଲ କରିଥିଲେ ମତେ। ମୁଁ ତାକ୍ ଦିଟା ହେଲା ଜଣେ ଦି ଭାଇଙ୍କୁ କଲ୍ କରିଥିଲି। ଆଉ ଗୋଟେ ଦି ଆଉ ଗୋଟେ ଦିଦି ଜଣକ ପାଖକୁ ଭାଇ ଜଣେ ହେବେ ଏ ଭୁବନେଶ୍ୱର ରୁ ଜଣେ କିଏ ଫୋନ କରିଥିଲେ। ସିଏ ମତେ ଫୋନ କଲେ ମୁଁ ତାକୁ କଲ୍ କରିଦେଲି। ଆଉ ଦିଦି
ପୁଅ ଟେ କହିଚି ମାନେ ଏବେ ଜଷ୍ଟ ଟିକେ ପୂର୍ବରୁ ସେ କଲ୍ କରିଥିଲା କହିଲା ମୁଁ ଯେତିକି କଥା ହେଇଯାଉଚ୍ ଇ ସମସ୍ତେ ମତେ ଦିଦି ହିଁ ମୁଁ ଯେତିକି ସମୟ କଥା ହଉଚି ଦିଦି ମୋର କେତେଟା ଦିଦି ବାହାରି ଯାଉଚନ୍ତି। ସିଏ କହିଲା ଦିଦି ମୁଁ ଆଉ ଟିକେ ପରେ ଆଉ ମେସେଜ୍ କରିବି ତୁମେ କଲ୍ କରିବ। ମୁଁ କହିଲି ହଉ ଠିକ ଅଛି ଆଉ ଗୋଟେ ଯୋଡେ ତ କଲ୍ ଅଛି ଯା ଯୋଉଠି ଯାହା ହେଲେ କରିଦେବି। ଲାଷ୍ଟରୁ ଲାଷ୍ଟକୁ ଅ ସ୍କ୍ରୋଲ୍ କଲି ଦେଖିଲା ବେଳକୁ ତମର ନମ୍ବରଟା ଗୋଟେ ଆସିଲା। ମୁଁ କହିଲି ମେସେଜଟେ କରିବା ଦେଖିବା। ଉଁ ଦ ତାଙ୍କ କଲି ୱାନ୍ ଏଇଟି ମିିନିଟ ହେଇ ଯାଇଚି ବୋଲି କହିଲେ ସଇଲା ଆଉ।
ହେଁ ହେଁ ହେଁ ଓ ମୁଁ ଦି ତିନି ଜଣଙ୍କୁ କଲ କଲା ବେଳେ ସେମାନେ କଲ କରିଚନ୍ତି ମୁଁ ତାଙ୍କୁ କଲ କରିଚି ଦେଖିଲା ତାଙ୍କର ଦେଖିଲା ୱାନ ଏଇଟି ମିନିଟ୍ ହେଇଯାଇଚି।
ହଁ ପା।
ଏଇ ପ ଏତେ ଯେ ପା ପ୍ରାୟତ ପୁରୁଣା ଲୋକ ରହୁଚନ୍ତି ନା। ନିୟୁ ମେମ୍ବର ଅ ଅଛନ୍ତି ନା ତାଙ୍କର ହେଲା ହେଇଗଲାଣି।
ତାର୍ ମୋତେ ଆହୁରି ଉଁ ଦିଇଟା ସକାଳ ଓଳେ ଦୁଇଟା ମାନେ ଟାସ୍କ ଆସାଇନ୍ ହେଇଗଲାଣି। ଓରାଲ ଗୋଟେ ଆସିଛି। ଆଉ ଗୋଟାରେ ଟ୍ରାନ୍ସ
ଆପ ଆପଣଙ୍କର ଶୁଣିଲା ଶହେ ଅଶି ମିନିଟ୍ ହେଇଗଲା ଆପଣଙ୍କୁ ମୁଁ କଲ୍ କରିବି ଆପଣ ଲାଗିବନି?
ମୁଁ ଜାଣିନି ମୋର ତ ହେଇନି ହେଲେ ସିନା ମୁଁ ଜାଣିବି। ନ ହେଲେ ତୁ କରିବୁ ଏ ପୂର୍ବରୁ ମୁଁ ଏଇ ଅନ୍ ଟ୍ୱେଣ୍ଟି ନାଇନ୍ କଲ୍ କରିବା ପୂର୍ବରୁ ଯଦି କରିଦିଅନ୍ତୁ କରିଦିଅ ଗୋଟେ।
ହଁ ହଁ।
ଯାହା ଆଉ ଚ କରିଦେବି ମୁଁ ଆଉ ଗୋଟେ ରାତିରେ ଯାହା ଲାଗି ପଡି ଗୋଟେ କରିଦେବି ଆଉ। କରିକି ଆଜି ସା ଆଜି ହିଁ ସାରିବି। ମୁଁ ଆଜି ମୁଁ ସ୍ଥିର କରିୁଚି ଆଜି ସାରିବି ରାତିରେ। ଆଉ ଗୋଟେ କଲ ପାଇଁ ପୁଣି କାଇଁ ପ ହଁ ପା ଆମେ ସେଇଠି ବଇଚୁ ମୋର ୱାନ ଏଇଟି ମିନିଟ୍ ହେଇନି। ମୁଁ ତ ମାନେ କଣ କହିଲ ଆକାଉଣ୍ଟ ନମ୍ବର ବି ଫୋ ମାନେ ପକେଇନି ତା ଧିରେ ୟୁ ପି ଆଇ ପକେଇ ନଥିଲି। ନା ମ ଆଜି ସକାଳେ ପକେଇଲି।
ଆମ ପଇସା ଆସିଗଲାଣି ହିଁ ହିଁ ଆପ ହଁ।
ଦେଖିଲ ମୋତେ ମୋ ମେଣ୍ଟର ଯିଏ ସୁଇ ହେଲା ମୁଁ ତାକୁ କହିଲି ଆଟ୍ ଟାରେ ଫୋନ କଲି ମୁଁ କହିଲି ମୋର କାଇଁ ପେମେଣ୍ଟ ଆସୁନି? ନା ସମସ୍ତଙ୍କର ତ ପେମେଣ୍ଟ ଆସିଲାଣି ତମର କାଇଁ ଆସିନି? ଆଉ ଦେଖିଲେ ବ୍ୟାଙ୍କ ଆକାଉଣ୍ଟ ଠିକ ଅଛି। ତମକୁ ଦି ଟଙ୍କା ପାଇଚ ଟି। ମୁଁ କହିଲି ବ୍ୟାଙ୍କ ଆକାଉଣ୍ଟ ନା ପେମେଣ୍ଟରେ ବ୍ୟାଙ୍କ୍ ଆକାଉଣ୍ଟ ଦେଇଚୁଟି ଦେଇଚ ଟି ମୁଁ କହିଲି ନାଁ। ନାଁ ତ ପେମେଣ୍ଟଟା କୋଉଠୁ ଆସିବ ତମୁ
ହଁ ହଁ ଆପଣ ଆପଣ ଫୋନ ଲା ଫୋନ ପେ ୟୁଜ୍ କଲେଣି ତ?
ହଁ ହଁ ଫୋନ ପେ ୟୁଜ୍‌
ମୋ ଫୋନ୍ ପେ ଆଇ ଟା ହଁ ଫୋନ ପେ ଆଇ ଡି ହେଲା ହଁ ଆଇ ଡି ଟା ମୁଁ ଦେଇଦେବି ସେ ତ ସାଙ୍ଗେ ସାଙ୍ଗେ ଭେରିିଫିକେସନ ହେଇଯିବ ଦି
ହୁଁ ଦି ଟଙ୍କା ଆସିଚି ଖରାବେେଳେ ହିଁ ଆଜି ଗଲି ଆଜି ଖରାବେଳେ ହିଁ କଲି।
ଆଉ ଅଲଗା ଆଇ ଆଉ ପଇସା ଆପଣଙ୍କର ଇଏ ଥିବ ସେ ପ୍ରୋସେସିଂରେ ଥିବ। ହଁ ମୋର ପ୍ରୋସେସିଂ ରେ ଥିଲା-ଆ-ଆ ଦି ତିନି ଦିନ ଚାରି ଦିନ କଣ ଥିଲା ଏବେ ଆସିଲା ହାରି।
ଉଁ ଯା ହଉ। ଆଉ ପ୍ରୋସେ ସିଂ ରେ ଅଛି ଆସିବ ଯୋଉ ଦିନ-ଅ-ଅ ସାତ ରୁ ଚଉଦ ଦିନ କହୁଚି। ମୁଁ ଯୋଉ ଆ ଯୋଉ କହନ୍ତିନି ଆସ ଅଁ-ଅ-ଅ ହ କଣ ସେଇଟା?
ଆଜ୍ଞା ଆଜ୍ଞା ସେ ମୁଁ ଫାଷ୍ଟ ମାନେ ବିଶ୍ୱାସ ମତେ ଜଣେ କହିଲେ ମ ମତ୍‌ ଜଣେ ସାଙ୍ଗ କହିଲେ ମୁଁ ବିଶ୍ଵାସ କଲିିନି ମୁଁ କହିଲି ନାଇଁ ମ-ଅ-ଅ-ଅ ଫେକ୍ ପେକ୍ କିଛି ହେଇଥବ। ଆଁ-ଆ-ଆନ୍ ସେ କହିଲେ ନାଁ ମୁଁ ତୁ ଆଗ କର ତୁ ଆଗ୍ କର ତାପରେ ମୁଁ ଖ।
ଯେ ଏ କଲ ପରେ ସ ଆଉ ଯୋଉ ଟ୍ରା ଆଉ ଗୋଟେ ଆସିବ ଟିକେ ମତେ ଲାଗୁଚି କଷ୍ ଟ ହେବ ତଥାପି ଦେଖିବା କଁ ହବ ଏ ଯୋଉ--୍
ଲେଖା ହେଇଥିବ ତାକୁ ପଢିକି କହିବ ଅସ୍ତ କ ଅଛି।
ଆଉ କଣ କହିଲ ଓଡିଆରେ ଯୋଉ ଲେଖିବ ତା ଧେରେ ଅଛି ସ୍ପେଲିଙ୍ଗ ସବୁ ତାର ମ୍ ମାନେ ପୁରା ଠିକ ଠାକ୍ ହବାର ଅଛି। ଠିକ ନହେବ ପୁଣି ରିଜେକ୍ଟ ହବ।
ସି ସି ଆମର ଥିଲା ରେ ରେକର୍ଡିଂ ରେକଡିଂ ପଠେଇବେ ତମେ ଲେଖିବ ତ?
ହଁ ରେକର୍ଡିଙ୍ଗ ପଠେଇବେ ଲେଖିବ ତାପରେ ଆଉ ଗୋଟେ ସେମାନେ କଥା କହିବେ ତାପରେ ଓରାଲ ଗୋଟେ କହିପାରିବେ ତମେ ରେକର୍ଡିଗଂ କରିକି କଣ ପଠେଇବ। ଏମତି ମୁଁ ଦିଇଟା ଟାସ୍କ ଆସିଯାଇଛି ଏଇଟା କମ୍ପ୍ଲିଟ୍ କଲେ ତାକୁ କରିବି। ଆ ସେଥିରେ ଟିକେ କମ୍ ପଇସା।
ହଁ ପଚିଶ ନା ତିରିଶ ଟଙ୍କା କ
ଅଠର ଟଙ୍କା।
ଅଠର ଟଙ୍କା?
ହୁଁ।
ଅ ହଉ ବସିବା ଅପେକ୍ଷା କାଶିବା ଭଲ।
ଦେଖିଆ ଚେଷ୍ଟା କରିଆ ତାକୁ ଏଇଟା ସରିଲେ ସେଇଟା କରିବି।
କିଏ ପିଲା କରୁଥିବେ ତାଙ୍କଠୁ ଟିକେ ଦେଖିକି କରିଦେବେ ଆଉ ଦେଖି ଶିଖିଲା ପରେ କରିବେ କାହିଁକିନା ହଁ।
ମୋର ଏବେ ଗୋଟେ କଲ୍ ମାନେ ଅ ଲାପସ ହେଇଗଲା ମାନେ ଇଏ ଭି ତରୁ ଗୋଟେ କଲ ଏଇନା ଲାପସ ହେଇଯାଇଛି ମୁଁ ଏତିକି କଲରେ ବି ହଉନି କିଛି। ଏତିକି ତ ଅ ହଉ ଠିକ ଅଛି ମୁଁ ଘରେ ମୁଁ ଫାଷ୍ଟ ଇନକମ ଏ ଦେଖ୍ ଖି ଦେଇକି ବି ମୁଁ ଆଜି ଖରାବେଳ ଯାକ ଖୁସି ଆସି ନି ଆକାଉଣ୍ଟ୍ କୁ ବଟ୍ ମୁଁ ଦେଖିଦେଲି ପ୍ରୋସେସିଂ ରେ ମୁଁ ବହୁତ ଖୁସି ହେଇଗଲି। ଯାହା ହଉ ପ୍ରଥମ ମୋ ମୋ ନିଜ ପରିଶ୍ରମର ଫଳ ଏଇଟା।
ମୁଁ ବିଶ୍ଵାସ କରୁ ନ ଥିଲି ମୁଁ କହିଲି ଆ-ଆ-ଆ-ଆ ଆସିବନି ଯଦ୍ ସେ ସାଙ୍ଗ ଟା ମତେ କହିଲା ମୁଁ ବିଶ୍ଵାସ କଲିିନି ତାର ପଇସା ଆସିଲା ପରେ ଦିଇ ଟଙ୍କା ଆସିଲା ପରେ ମୁଁ ଦେଖ୍ ମୁଁ ଏଇଟା କରୁଚି ଦେଖିଆ କଁ ହଉଚି ହି।
ଯଦି ମୁଁ ସେଇଟା ପେମେଣ୍ଟଟା ଆଗରୁ କରିଦେଇଥିଲି ମୋର ଆସି ସାରନ୍ତାଣି ବଟ ମୁଁ ମୂର୍ଖ କରିନି ଆପ କୁ ଅନେଇଛି ହଁ ମ ଠିକ୍ ଅଛି
ଆପଣ ଜାଣିି ନାହାନ୍ତି ଆପଣ ଫସିଯାଇନାହାନ୍ତେ ପିଲା କରୁଛନ୍ତି ନା ଦେଖି ଦେଖି କର୍ କରିବେ ମୁଁ ତ ଜାଣିନଥିଲି କିଛି ପିଲା କରୁଛନ୍ତି ଦେଖି ଦେଖି କରିବା କଥା।
ମୁଁ ତ କିଛି କାହାକୁ ଦେଖିବାକୁ ବି ନାହିଁ ମୁଁ ମ ମୁଁ ଚଲେଇଛି ମତେ ଯେମିତି ଯାହା ହଉଛି ମୁଁ ଚଲେଇଛି ଦେଖିବା ଯେତେ ଦିନ ଚାଲିବ ଚାଲୁ।
ହଁ।
ବସିଛି ତ ଘରେ କିଛି ଟାଇମ୍ ବାହାର କରିକି ଦେବା କଥା।
ଆଜ୍ଞା।
କାଇଁକି ମିଶି ମାନେ ମ୍ୟାନେଜ ହେବା କିଏ କଷ୍ଟ ହେଇଯାଉଛି।
ହଁ।
ଯେହେତୁ ଘର କାମ ରହି ଯାଉଛି ମ୍ୟାନେଜ ହବା ଟିକେ କଷ୍ଟ ହେଇଯାଉଛି।
ଆଜ୍ଞା।
ଆଉ ଏଇନେ ରାତିରେ କଣ ଖାଇବା ପିଇବା?
ଆମେ ତ ବାହାରେ କଣ ରୁଟି ଫୁଟି କିିନି ନେଇକି ମେଡିସିନ ଖାଇ ଶୋଇବା କଥା।
ମେଡ଼ିସିନ କଣ ଦେହଭଲ ନାହିଁ ନାଁ କଣ?
ଆଜ୍ଞା ଜର ଟିକେ ରହିଗଲା। କାଲି ସାର ସଖାଳ ହଁ ଆଜ୍ଞା।
ଏଇନେ ପୁରୀ ବାସୀ ସବୁ ଜର ଯାହାକୁ ଶୁଣିଲେ ଜର।
ଆଜ୍ଞା ମୁଣ୍ଡ ବିନ୍ଧା ହଉଛି ଟୋଟାଲ ଉ ବୁଲୁନଥିଲି ହେଲା ଏବେ ଟିକେ ହେଲା ଭାଇ ଦିଦି ଜଣେ ଏବେଷ୍ଟାପ ଜଣେ ସେ ମୁଣ୍ଡରେ ଯିବା ଯି ଟିକେ ଭଲ ଲାଗିଲା ବସିକି କଥା ହଉଛି।
ହଁ ତମେ କଉ ଫାଇନାନ୍ସ ରେ ଅଛ କହିଲ? ତମେ କଉ ଫାଇନାନ୍ସରେ ଅଛ?
ଫାଇନାନ୍ସ ନୁହଁ ଏଇଟା ଓଟି ଡି ସି
କିଏ ଗୋଟେ କଥା ହେଇଥିଲା ଫାଇନାନ୍ସ ର ସେ ପୁରୀର ହିଁ ସେ କେତେ ଲୋକ ମ ସହିତ କଥା କହୁଛନ୍ତି ଆ ମୁଁ କରଦେ ଆଁ ହଁ ହଁ ହଁହଁ।
ହଁ ଟାଇମ ତ ହେଇଲାଣି ମୁଁ ଆଉ ତ କାଟିକି ଆପଣଙ୍କୁ କଲ୍ କରିବି ନହେଲେ। ହଁ ଟିକେ ରହିଯାଆନ୍ତୁ ଆଉ ଦଶ ସେକେଣ୍ଡ ରହିଲା।
ଦଶ ସେକେଣ୍ଡ ରହିଲା ଟାଇମ ପୁରା କାଉଣ୍ଟ ହଉଚି।
ହଁ ହଁ ମୁଁ ହଁ ଆପଣଙ୍କୁ କଲ୍ କରୁଛି ଆପଣଲାଇନରେ ଥାନ୍ତୁ କଲ୍ କରୁଛି।
ହଉ ଠିକ୍ ଅଛି।
ଆଜ୍ଞା।